ହଁ ସ କରୁଛ? ହ୍ୟାଲୋ।
ତମେ କଣ କରୁଛ ମୁଁ ବସିଥିଲି। ତମେ କଣ କର
ହଁ ମୁଁ ବି ଏଇ ବସିଛି ଆଉ କଣ ଖାଇଥିଲ?
ମୁଁ ଆଜି ପଖାଳ ଖାଇଥିଲି, ବଦାମ ଚଟଣି ପଖାଳ ତମେ?
ଆଛା ମୁଁ ବି ଆଜି ପଖାଡ ଖାଇଛି, ପଖାଡ ଆଉ ଆଳୁ ଭଜା।
ହୁଁ ଆମେ ଦି ଜଣ ଆଜି ସେମ୍ ଖାଇଛୁ।
ହଁ ମୁଁ ବି କାଲି ଆମେ ଯାଇଥିଲୁ ତମ ଗାଁ କୁ।
ଆସିଥିଲ।
ହଁ କାଲି ଆମେ ଆସିଥିଲୁ ତମ ଗାଁ କୁ ଯାଇଥିଲୁ। ତମ ଗାଁ କୁ, ଆଉ ତମ ଗାଁ ରେ ଆହୁରି ଗୋଟେ ଗାଁ ଅଛି ସେଠି ବି ଯାଇଥିଲି।
ଉୁଁ ଆଉ ଆମ ଘରକୁ ଆସିଲନି?
ହଁ ମୁଁ ଦେ ବହୁତ ଟାଇମ ହେଇଗଲା। ତାପରେ ମୁଁ ଜ ଭାବିଥିଲି ଯିବା ପାଇଁ ଆଉ ଗଲିନି ଆଉ
ହୁଁ ଆଉ ତମ ଦେହ ଭଲ ଅଛି?
ହଁ ମୋ ଦେହ ଏଇ ଦି ତିନିଦିନ ହେଲା ଖରାପ ଥିଲା ଏବେ ଭଲ ଅଛି। ଆଉ ତମ ଦେହ ଭଲ ଅଛି?
ହଁ ହଁ ମୋର ଦିହ ବି ଭଲ ଅଛି।
ଆଚ୍ଛା।
ଆଉ ତମ ଘରେ?
ହଁ ଆମ ଘରେ ସମସ୍ତଙ୍କ ଦେହ ଭଲ ଅଛି। ଆଉ ତମେ ହୁଁ
ତମେ କୋଉଠି ପିକନିକ୍ ଯାଇନ?
ନା ମୁଁ କୋଉଠି ପିକନିକ୍ ଯାଇନି ତମେ ଯାଇଥିଲ?
ହଁ ହଁ ମୁଁ କେତେ ଜାଗାକୁ ଯାଇଥିଲି। ମୁଁ ନନ୍ଦନକାନ ଯାଇଛି ନନ୍ଦନକାନ ଯାଇଥିଲି ୱାଟରପାର୍କ ଯାଇ ଥିଲି ଅଟ୍ରି ଯାଇଥିଲି। ଏସବୁ ଜାଗାକୁ ଯାଇଥିଲି। ଆଉ ତମେ ତମେ ଯେବେ ଯାଇଥିଲ ପିକନିକ୍ କଣ କଣ ଗଲ ସେ ସବୁ କହୁନ କେବେବି ତ ଯାଇଥିବ?
ହଁ ମୁଁ ଆମେ ଆରବର୍ଷ ଯାଇଥିଲୁ ଆମେ ଆରବର୍ଷ ଯାଇଥିଲୁ ଏଇ ଜୁନ ମାସରେ ନା ଜୁନ୍ ମାସ ପୂର୍ବରୁ ଟିକେ ଯାଇଥିଲୁ ଓଣ୍ଡେଲା ଯାଇଥିଲୁ। ସେଠି ବହୁତ ମଜା ହେଲା ସେଠି ମାନେ ବାରଟା ସାଢେବାରଟା ପ ପରେ ସେଠି ବହୁତ ଜୋରେ ଘଡଘଡି ସ ହାତ ବର୍ଷା ହେଲା ତାପରେ ଆମେ ଗୋଟେ ଜାଗାରେ ବସିଗଲୁ ଏତେ ଜୋରରେ ଥଣ୍ଡା ଲାଗିଲା ସେଠି ପୁରା ଦାନ୍ତ ଚିପିକି ବସିଲୁ ବହୁତ ଜୋରରେ ଥଣ୍ଡା ଖାଦ୍ୟ ବି ଆମକୁ ଯେତେ ଖାଦ୍ୟ ଗରମ ଗରମ ଆସିଲା ଆମୁକୁ ଥଣ୍ଡା ସେ ଖାଦ୍ୟକୁ ଜମା ବି ଗରମ ଲାଗୁନଥିଲା। ପୁଣି ସେ ବର୍ଷା ଟା ସଇଲା ପୁଣି ଯେତେବେଳେ ଆମେ ପୁଣି ରାଇଟ କରିବା ପାଇଁ ଯୋଉ ସେ ୱାଟଲାରେ ନା ସେଠି ବହୁତ ଖେଳିବା ପାଇଁ ବି ଜାଗା ଅ ଅଛି ମାନେ ରାଇଡ କରିବ ତାପରେ ଆଉ ପାଣି ବି ଜାଗା ବି ଅଛି ଆମେ ଆଗେ ରାଇଟକୁ ଯାଇଥିଲୁ ହୋ କେତେ ଡର ଲାଗିଲା ପରେ ଆସିକି ଗୋଟେ ୱେବ ପୁଲ ଅଛି ସେଠି ବସିଗଲୁ ସେଠି ଗ ମାନେ ଯୋଉ ଇଏ ଦେଇ ପାଗ ଦେଖିକି ସେ ପାଣିଟା ଗରମ ହେଇଯାଇଥିଲା ମାନେ ସେ ପାଣିରେ ଏମତି ମାନେ ମେସିନଟା ଅଛି ସେ ପାଣିଟାକୁ ଗରମରେ ଇଏ କରିଦେଲେ ସେ ତାପରେ ସେଠି ଆମେ ଖେଳିଲୁ ବହୁତ ମଜା ହେଲା ଆଉ ଆସିବାକୁ ଇଚ୍ଛା ହେଲାନି।
ସେଇଠି ର ରହିଗଲନ ରହିଗଲେ ଥାନ୍ତା ଆଉ କଣ?
ତ ମୋ ମମିକି କହିଚି ମୁଁ ସେଇଠି ପୁଣି ଆଉ ଥରେ ଯିବି। ମୁଁ ପୁରୀ ପୁରୀ ଯାଇଚି ମତେ ପୁରୀ ପୁରୀରେ ଭେରି ବହୁତ ଡର ଲାଗେ କାରଣ ସେଟି ମାନେ ଧର ଦି ତିନିଥର ପୁରୀ ଯାଇଥିଲି ମତେ ବହୁତ ଡର ଲାଗେ ଏଇ ଯୋଉ ୱାଣ୍ଡରଲାରେ ନା ମାନେ ଟୋଟାଲି ଟୋଟାଲି ରିକ୍ସ୍ ନାଇଁ ସେଠି ବଢିଆ ମତେ ବହୁତ ଭଲ ଲାଗେ ସେଇଠି।
ୱାଟରପାର୍କରେ
ହଁ ନା ୱାଟରପାର୍କ ହଁ ୱାଟରପାର୍କ ସେଟା ସେ ପାର୍କ ନା ୱାଣ୍ଡିରିଲା। ସେଟା ଅଛି ଖୋର୍ଦ୍ଧା ଆଗେରେ।
ହଁ। ହୁଁ ଆଉ ଏ ଏତେ ଏତେସାରା ମଜା କଲ ମୋ ମତେ ଶୁଣିକି ମତେ ବହୁତ ଭଲ ଲାଗୁଚି।
ହଁ ମତେ ବି ବଢଆ ମତେ ପୁଣି ଆଉଥରେ ସେଇଠି ଯିବା ପାଇଁ ଇଚ୍ଛା ହଉଚି। ମତେ ପୁରୀରେ ଭଲ ଲାଗେ କିନ୍ତୁ ବହୁତ ଡର ଲାଗେ।
ହଁ ହଁ ପୁରୀରେ ମତେ ବହୁତ ଭଲ ଲାଗେ ଏତେ ବଡ ସମୁଦ୍ର ଅଛି ସେଠାରେ। ମୋ ଆମେ ପିଇସି, ମୁଁ, ମୋ ମାଉସୀ, ଆମେ ସମସ୍ତେ ଯାଇଥିଲୁ। ସେଟାରେ ବହୁତ ମଜାଳିଆ ସେ ଜ ଖାଇବା ଜିନିଷ ବହୁତ ଗୁଡିଏ ଅଛି।
ହଁ।
ଆଉ ସେ ବାଲିଟାଏ ଥଣ୍ଡା ଦିନେ ତ ଏତେ ଗରମ ଲାଗୁନି ଯୋଉଦିନ ଗରମ ଦିନେ ପୁରା ମୁହ ହାତ ସବୁ କଳା ହେଇଯିବ।
ହଁ ହଁ ହଁ।
ମୋ ଭାଇ ଯାଇଥିଲା ମୋ ଭାଇ ଭାଇ ଯୋଉ ଭାଇ ଯାଇଥିଲା ପାଣିରେ ଗାଧେଇଲା ତାର ପିଠିର ପୁରା ଯେତେ ଚମଡା ସବୁ ଅଛି ସେ ବାହାରି ଗଲା।
ହଁ ସେ ପାଣି ଟା ପୁରା ଲୁଣିଆ ଏଇନା ଯଉ ଲୁଣ ଥାଏ ନା ହଁ। ହଁ ସେଇଥିପାଇଁ।
ସେଇଥିପାଇଁ ସେଟା ପୁରା ତାର ଚମଡା ସବୁ ବାହାରିଗଲା ପିଠରୁ। ମା କହିଲେ ଏମିତି କଣ ହେଇଯାଇଛି ତୋର ପିଠି? ସେ ଯିଏ କହିଲା ମୁଁ ଗାଏ ସିଏ ଦି ତିନି ଥର ଗଲାଣି ମୁଁ ଗୋଟେ ଥର ଯାଇଛି। ସେଏ ଫେର ଯାଇଥିଲା ଝର୍ଣା ଦେଖି ଦେଖିବା ପାଇଁ, ସେ କହିଲା ମୁଁ ଯିବି ରାତି ଗୋଟଏ ରାତି ଗୋଟିଏ ହେଲା। ଯେବେ ବାଜିଲା ତେନ୍ ସେମାନେ ପ୍ଲାନ୍ କଲେ ତା ସାଙ୍ଗ ମାନ ଚାଲେ ଯିବା। ମା କହିଲେ ଟୋଟାଲ ତୁ ଯାଇବୁନୁ ଯିବୁନୁ ଯିବୁନୁ ସେ କାନ୍ଦିଲା ମଧ୍ୟରୁ ସେ ଗଲା ଗାଧୋଇ ପାରିଲାନି ଟୁ ଝରଣାରେ। କାହିଁକି ସିଏ ଯେବେ ଝରଣାରେ ଯାଇଛି ଗାଧେ ପାକୁ ସିଏ ମାନେ ଝରଣା ବନ୍ଦ ଥିଲା ସେ କହିଲେ ନା ଝରଣାରେ ଆଉ କିଏ ଗାଧେଇବେନି ସେଟା ମନା କରୁଛନ୍ତି। ସେ ପଲେଇ ଆସିଲା ଫେର।
ମତେ କିନ୍ତୁ ମୋ ଭାଇରେ ଯେତେବେଳେ କୁହନ୍ତିିନ୍ତି ଆମେ ଯିବୁ ଏଠି ଗାଧବା ପାଇଁ ସେଠି ମୋତେ ବହୁତ ଡର ଲାଗେ। କାରଣ ଆମ ବ୍ୟାଚ ଯେତେବେଳେ ମୁଁ ଆମେ ପ୍ଲସ ଟୁ ପଢୁଥିଲୁ ସେତେବେଳେ ଗୋଟେ ଘରେ ଗୋଟେ ମା ର ଦିଟା ପୁଅ ଥିଲେ ହେଲା। ଗୋଟେ ଆମ ସହିତ ପ୍ଲସ ଟୁ କରିଥିଲା ଆମ ଉପରେ ବ୍ୟାଚରେ ହେଲା। ଆଉ ସେ ପ୍ଲସ ଟୁ କରିଥିଲା ସେଇ କମର୍ସ ନେଇକ କି ଆଉ ଜଣେ ଦଶମରେ ପଢୁଥିଲା ମୋ ସେ ଆମ ଗାଁ ସ୍କୁଲରେ ହେଲା ପଢୁଥିଲା। ଦି ମାନେ ଦି ଜଣ ଭାଇ ଗୋଟେ ଭାଇ ର ନାମ ମାନେ ନାଁ ମତେ ମନେ ନାହିଁ ହେଲା। ସେମାନେ ଦି ଜଣ ଯାଇଥିଲେ ଗାଧୋଇବା ପାଇଁ ହେଲା। ବଡ ଭାଇ ଥିଲା ସାନ ଭାଇ ଆଉ ତାଙ୍କ ଗାଁରେ ପିଲା ଭଉ ଯାଇଥିଲେ ଦି ଜଣ ଭାଇ ମାନେ ବୁଡିକି ମରିଗଲେ। ତାଙ୍କ ମା ଏ ଏତେ କାନ୍ଦୁଥିଲେ ଯେତେବେଳେ ଦୁଇ ହଜାର ବାଇଶ ମସିହାରେ। ଆମକୁ ବି ମାନେ ଦିଟା ତାଙ୍କର ବେ ମାନେ ଝିଅ ଫିଅ ନ ଥିଲେ ଖାଲି ଦିଟା ପୁଅ ଥିଲେ ଦିଟାକ ପୁଅ ଚାଲିଗଲେ, ପୁରା ମାନେ ୟଙ୍ଗ ଏଜ ର ଦିଟା ପୁଅ।
ଆମର ବି ମାନେ ଆମ ବେଚ୍ ପ୍ଲସ ଟୁ ବେଚ୍ ରେ ବି ଗୋଟେ ପୁଅ ଥିଲା ସିଏ ବି ଏ ସିଏ ବି ବୁଡିକି ହେ ହେଇଗଲା ଏଇ ବର୍ଷ ବୁଡିକି ସେ ମରିଗଲା। ତାଙ୍କ ମାଙ୍କ ଗୋଟିଏ ପୁଅ ସିଏ ବି ବହୁତ ୟଙ୍ଗ ୟଙ୍ଗ ଥିଲା ତାଙ୍କ ମାଙ୍କ ଗୋଟିଏ ପୁଅ। ସିଏ ବି ମରିଗଲା।
ହଁ ଆଉ ଆମେ ପ୍ଲସ୍ ଥ୍ରୀ କଲା ବଳେ ଆମ କ୍ଲାସରେ ସବୁ ପିଲା ପିକନିକ ଯାଇଥିଲେ। ଆମ ପ୍ଲସ୍ ଥ୍ରୀ ଲେ ପ୍ଲସ୍ ଥ୍ରୀ ଭଳେ ଆମେ ଯାଇନଥିଲୁ। ଯୋଉ ବ୍ୟାଚ୍ ପିଲା ଯାଇଥିଲେ ସେଥିରେ ଦି ଜଣ ଫୁ ପୁଅ ପିଲା ସେଲ୍ଫି ପାଇଁ ମାନେ ଝରଣାରେ ବୁଡି କି ମରିଗଲେ ସେଇଥିପାଇଁ ମତେ ମୁଁ ଟୋଟାଲ ମୋ ଭାଇ କି ଆମ ଘରେ କିଏ ଆଉ ଜଣେ ମୋର ଯେ କଜନ ଫଜନ ଯିଏ ଯାଆନ୍ତି ମତେ ବହୁତ ଡର ଲାଗେ ମୁଁ ସବୁଆଡେ ତାଙ୍କୁ ମନା କରେ କି ୱାନଡ୍ରଲା କିବା ପାର୍କ ଫାର୍କ ଗଲେ ସେଠି ମାନେ ରିସ୍କ ନ ଥାଏ ସେଠି ଖେଳିବା ପାଇଁ ସେଠି ମାନେ ଟୋଟାଲ ରିସ୍ ନ ଥାଏ ଏମିତି ଝରଣା କିଏ ଝରଣା ହଉ ସମୁଦ୍ର ହଉ ବହୁତ ଡର ଲାଗେ।
ସେସବୁରେ ବ ଜାଗାରେ ବହୁତ୍ ଡର।
ଆଉ ଆ ଆମେ ଯେଉଁ ଆମେ ସ୍କୁଲ ଆମ ପ୍ଲସ୍ ଟୁ ସ୍କୁଲ୍ ରୁ ବେଳେ ଆଉ ମ୍ୟାମ୍ ପିକନିକ କରିଥିଲେ ଆମେ ଯୋଉ କୋଣାର୍କ ମନ୍ଦିର ଯିବୁ ଅଲଗା ଅଲଗା ଜାଗା ସବୁ ମନ୍ଦିର ବୁଲିବୁ ଆମେ ଆମେ ଯାଇନଥିଲୁ ଓଡ଼ିଆ ପିଲାମାନେ ଯାଇଥିଲେ ସେ କହିଲେ ଆ ଆମେ ସେମାନେ ସବୁ ଘରେ ଡ୍ରେସ ପିନ୍ଧିକି ଯାଇଥିଲେ ସେ କହିଲେ ଆମେ ଚିପ୍ ମିନ୍ସ କୁୁରକୁରି ଏ ସବୁ ନେଇକି ଯାଇଥିଲୁ ସେ ଠି ତିଆରି କଲୁ ଭାତ ଡାଲି ତରକାରୀ ପନିର ଭେଜ ତରକାରୀ ଏସବୁ ତିଆରି କରିକି ସେମାନେ ଖାଇଲେ। ସେ ସବୁ ଝରନା ସବୁ ବି ଦେଖିଲେ ଆଉ ସେ ଅଲଗା ଅଲଗା ମନ୍ଦିର ସ୍ କେତେ ସାରା ମନ୍ଦିର ଅଛି ମୋତେ ମନେ ବି ପଡ଼ୁନି କୋଣାର୍କ ମନ୍ଦିର ତ ଯାଇଥିଲେ ଆହୁରି କେତେ ତେ ମନ୍ଦିର ସବୁ ବୁଲି ବୁଲିକି ସେମାନେ ଆସିଲେ। ସେ କୋଉ କୋହୁଥିଲେ ଆମେ ଆମେ ତ ଯାଇନୁ ଆଉ ଆମକୁ ଘରେ ଛାଡିଲେନି ସେଥିପାଇଁ ଆମେ ଗଲୁନୁ। ସେ ଆମେ ଯେବେ ଗଲୁ ସେମାନେ ପିକ୍ନିକ ରେ ଆସିଲେ ସେମାନେ କହିଲେ ଆମେ ଏତେ ଜାଗା ବୁଲିଲୁ ତମେ ଯାଇଥାନ୍ତ ଭଲଥାନ୍ତ ନ୍ତା ଏମିତି ଏମିତି ସେମିତି କହିଲେ ଆଉ କଣ।
ଆଚ୍ଛା। ଓ ତମେ ଆଉ କଣ କଣ ରା ତମେ ବିରିୟାନୀ ରାନ୍ଧି ଶିଖିଛ।
ବିରିୟାନୀ ନା ତମେ ରାନ୍ଧିବା ଶିଖିଛ।
ହଁ ମୁଁ ରାନ୍ଧିବା ଶିଖଛି କିନ୍ତୁ ଥରେ ହେଲେ ପ୍ରାଟିକାଲ କରିନି ମାନେ ମୋ ମମି ଯେତେବେଳେ ରାନ୍ଧନ୍ତି ମୁ ଖାଲି ସବୁବେଳେ ମତେ ଆସି କହନ୍ତି ତୁ ଦେଖେ ତୁ ଶାଶୁ ଘର ଗଲେ ରାନ୍ଧିବୁ।
ମା ମା କେମିତି ତିଆରି କରୁଛନ୍ତି।
ହଁ ମୁଁ କହୁଛି ଫାଷ୍ଟ ଉନ୍ ଯୋଉ ବା ମାନେ ଫାଷ୍ଟ ଚାଉଡା କିଣିକି ଆଣିବେ ତାପରେ ଯୋଉ ଆଲୁ ରଖା ସେଟା ନା ଆଲୁ ରଖା ନ କଣ ଗୋଟେ କୁହନ୍ତି ସେଟା କିଣି ଆଣିବେ। ବେ ଡେ ର ସବୁ ମସଲା କିଣିବେ ପିଆଜ ଅଣା ହବ ଆଉ ଯଦି ଧର ତମେ ବିରିୟାନୀ ସେ ଆଡୁ ମତେ ବହୁତ ଭଲ ଲାଗେ ସେ ଆଡୁ ଅଣା ହବ ତାପରେ ନେ ଯୋଉ ପୋଦିନା ପତ୍ର ଅଣାହବ। ତାପରେ ଯୋଉ ତା ମିଠା ଲକ୍ଡି କୁହନ୍ତି ସେଟା ଯୋଉ ପାଞ୍ଚ ଫୁଟାନ୍ତା କୁହନ୍ତି ସବୁ ସେ ଥୀରେ ଲବ୍ ଲକୁଡି ଫକୁଡି ତ ହେଲା ସେଟାକୁ ଅଣାହବ। ତାପରେ ହଳଦୀ ଗୁଣ୍ଡ ଲଙ୍କା ଗୁଣ୍ଡ ତାପରେ ଲୁଣ ଆଉ ଜିରା ଗୁଣ୍ଡ ସବୁ ଥିବ ଆଉ ତେଲ ଥିବ। ଆଉ ଏଁ ସେ ଚାଉଳ ଯୋଉ ଚାଉଳରେ ରାନ୍ଧିବେ ଯୋଉ ଭେରାଇଟି ର ଚାଉଳ ଆଣିବେ ସେ ଚାଉଳ ଅଣାହବ ତାପରେ ରଖାହବ ଧର ତମେ କାଲି ଯଦି ରାନ୍ଧିବ କି ଆଜି ରାନ୍ଧିବ ତାକୁ ଆଗେ ପ୍ରିପେୟାର କରିକି ରଖିଦବ।
ହୁଁ।
ଆଗେ ପୁଣି ମାଉଁସ କିଣାହବା ଧର ତମେ ମଟନ୍ ବିରିୟାନୀ ଖାଇବ ତ ମଟନର ମାଉଁସ ଆଣିବ ଯିଏ ଚିକେନ ଖାଇବ ଚିକେନ ଆଣିବ ମତେ କିନ୍ତୁ ମଟନ ଟା ଭଲ ଲାଗେ ବେଶୀ।
ମତେ ଚିକେନ ର ଭଲ ଲାଗେ ବହୁତ ତମକୁ ମଟନ ବହୁତ ପସନ୍ଦ।
ହଁ ମତେ ମଟନ ବେଶୀ ଭଲ ଲାଗେ ମଟନ ର ବିରିୟାନୀ ମତେ ଭଲ ଲାଗେ ଚିକେନ ର ଚିଲି ଚିକେନ ମତେ ଭଲ ଲାଗେ।
ଅ ମତ୍ ମୁତ ଚି ଚିକେନ ର ସବୁ ଆଇଟମ୍ ମୋତେ ବହୁତ ଭଲ ଲାଗେ ଚିକେନ୍ ଚିଲି ଚିକେନ୍ ମଞ୍ଚୁରିୟନ୍ ଆଉ ଚିକେନ୍ ଯଉ ବିରିୟାନୀ ଏ ସ ବୁ ମତେ ବହୁତ ଭଲ ଲାଗେ ଚିକେନ ଲେଗ ଫିସ ବି ମତେ ବହୁତ ଭଲ ଲାଗେ।
ଆ ମତେ ଚିକେନ ର ସବୁ ଆଇଟମ ଭଲ ଲାଗେ କିନ୍ତୁ ଚିକେନ ର ବିରିୟାନୀ । ।
ହୁଁ। ହଁ ସେ ଗୁ ସମସ୍ତଙ୍କୁ ଅଲଗା ଅଲଗା ପସନ୍ଦ
ହଁ ହଁ। ଆଉ ତମେ ଆଇସ୍
ଆଉ ସେଠି କିଏ କା କର
ଆ ହଁ।
ମୋ ମା ଗୋଟେ ଥରେ ରାନ୍ଧିଥିଲେ, ମୋ ମାଙ୍କ ସାଙ୍ଗରେ ମୁଁ ବି ରାନ୍ଧିଥିଲି। ଏଇ ଯୋଉ ଗଛରେ ଆମ୍ବ ନାହିଁ ସେ ଆମ୍ବ ଟା ପାଚି ଯାଇଥିଲା। ଆ ଆମ୍ବ ସବୁ ପାଚି ଯାଇଥିଲା ତାଙ୍କୁ ନେଇକି ଆସିଲୁ। ତାଙ୍କୁ ଘଷିଲୁ। ଆମ୍ବ ସବୁ ଗୋଟେ ଘଷଣି ଥାଏ ସେଟାରେ ଆମ୍ବ ଘଷି ଘଷିକି ତାର କ୍ରିମ ସବୁ ପୁରା ବାହାର କରିଦେଲୁ। ତାପରେ ଉ କଷ୍ଟର୍ଡ କଷ୍ଟଡ ପାଉଡର ଡାଲିଲୁ। ତାପରେ ଅମ୍ଫେଡ଼୍ ଦୁଧ୍ ସେ ସବୁ ଡାଳିକି ତିଆରି କରିଥିଲେ।
ହଁ।
ଚିନି ଏ ସବୁ, ହଁ ଆଉ ଗୋଟେ ପାଉରୁଟିରେ ବି ମୋ ଚାଚୀ ଯିଏ ଅଛନ୍ତି ସିଏ ବି ତିଆରି କରିଥିଲେ। ପାଉରୁଟି ସେଇଟା ମତେ ଅଧିକ ମଜା ଆସିନାନି। ମତେ ଖାଲି ଏଇ ମ୍ୟାଙ୍ଗୋ ଟା ବହୁତ ଭଲ ଲାଗେ। ତମକୁ ଆଇସ୍କ୍ରିମ୍ କୋଉ ଫ୍ଲେବର ର ଭଲ ଲାଗେ?
ମତେ ଭାନିରା ଭାନିଲାର ଭଲ ଲାଗେ।
ଉଁ ହୁଁ। ଆଉ ତମେ ଫାଲୁଦା କେବେ ଖାଇଛ?
ହଁ ମତେ ଫାଲୁଦା ବହୁତ ଭଲ ଲାଗେ। ମୁଁ ସବୁବେଳେ ମାନେ ଆମର ସେଇଟା ଯୋଉ ଦୋକାଣେ ଦୋକ୍ ଦୋକାନରେ ଅଣା ହୁଏ ଇଦ୍ ଆଉ ବକରୀଦ ଟାଇମ୍ ରେ କିନ୍ତୁ ମୁଁ ଅନଲାଇନ ରେ ସବୁ ଆଡ଼େ ଫାଲୁଦା ଆଣିକି ଖାଏ ମୋତେ ଭଲ ଲାଗେ ବହୁତ।
ଅନଲାଇନ ରୁ, ଆମ ଘରେ ପାଖେ ମିଳୁଚି।
ହଁ ଆମ ଘର ପାଖରେ ବି ମିଳୁଛି। ଆମ ଘର ପାଖରେ ଯେତେବେଳେ ଇଦ୍ ଟାଇମ୍ ଥିବ କିମ୍ବା ବକରୀଦ ଟାଇମ ଥିବ ସେତେବେଳେ ମିଳେ। କିନ୍ତୁ ପ୍ରାୟ ଟାଇମ ରେ ମିଳେନି ସେଥିଆଇଁ ମୁଁ ଅନଲାଇନ ଆଣେ।
ହଁ। ତ ଅନଲାଇନରେ କୋଉ ଫ୍ଲେଭର୍ ଅର୍ଡର କର?
ହଁ ମୁଁ ମତେ ଭାନିଲା ବହୁତ ଭଲ ଲାଗେ ଭାନିଲା ଆଉ ଗୋଟେ ବଟର ସ୍କଚ ଅଛି ସେଟା।
ଆଉ ମୋର ବି ସେ ଦି ଟା ଫ୍ଲେଭ ଫ୍ଲେବର୍ ଟା ଫେରବେଟ।
ହଁ ମତେ ଯୋଉ ସେ ଷ୍ଟ୍ରବେରୀ ର ଜମା ଭଲ ଲାଗେନି, ପିଙ୍କ କଲର ର ମତେ ବେଶୀ ଭଲ ଲାଗେନି ସେଟା।
ନା ସେଟା ବି ମତେ ଭଲ ଲାଗେନା। ସେଟା ଆ ଏକ୍ସସେଜ୍ ସେଇଟା ତିଆରି କରିକି ପାଣି ପାଣି କରିଦେଇକି ଆଇସ୍କ୍ରିମ ଦେଇ ଦଉଛନ୍ତି ସେଇଟା ଟି ଟିକେ ବି ଭଲ ଲାଗେ ନା। ଗୋଠିଏ ଫାଲୁଦାରେ ଦିଟା ମାନେ ଆଁ କ୍ଷୀର ଡାଲିଲେ ସେଇଟା ବହୁତ ଭଲ ଲାଗେ। ଦି ପ୍ୟାକେଟ କ୍ଷୀର ଡାଳିଲେ।
ହଁ ମୁଁ ମାନେ ଆମ ଘରେ ତ ମା ମତେ ମାନେ ସେଟା ଫାଲୁଦା ପସନ୍ଦ। ଆମ ଘରେ ବେଶି କାହାକୁ ଫାଲୁଦା ପସନ୍ଦ ନାହିଁ। ମୋ ବଡ଼ ଭଉଣୀ ଯିଏ ସେ ଯେତେ ଶାଶୁ ଘରୁ ଆସେ ସେ ଖାଏ। ନହେଲେ ଆମ ଘରେ ମତେ ଫାଲୁଦା, ମୋ ଭାଇ କେବେ କିଏ ମାନେ କେମିତି ଖାଇଦିଏ। ବାପା ଆଉ ବୋଉ ଆଉ ମୋ ଭଉଣୀ ସେ ତିନି ଜଣ ଖାଆନ୍ତିନି। ଖାଲି ମୁଁ ଫାଷ୍ଟ ମାନେ ଗୋଟେ ପାକେଟ କେବେ କରେନା ମୁଁ ଅଧା ପାକେଟରେ ଗୋଟେ କ୍ଷୀର ପକେଟ ପକେଇଦିଏ। ଖାଇଦିଏ। ପୁଣି ଦିଇ ଚାର ଦିନ ପରେ ପୁଣି ସେମିତି